ହାଲୋ ହାଲୋ।
ହଁ କଣ କରୁଚୁ?
ଇଏ ଶୋଇକି ଉଠିଲି ଆଉ କଣ କରୁଚୁ?
ନାଇଁ ମୁଁ ଏଇଠି ଖାଇକି ଗଢୁଚି ଆଉ।
ଆଁ କଣ ଖାଇଲୁ?
ପଖାଳ ଭାତ, ବାଇଗଣ ପୋଡ଼ା ଆଉ ଓଉ ଉ ହେଇଥିଲା ଶାଗ ଭଜା। ଆମ୍ବ।
ଆଜି କଙ୍ଗ୍ ଗରମ୍ ହଉଚି କି ଅଧିକା ପଖାଳ ଭାତ?
ହଁ କରିଦେଇଥିଲେ ଆଉ ଆମ ଆଉ ତମର କଣ ଖାଇ ପିଇକି ନା ଶୋଇକି ଉଠିଲଣି?
ଆମର ଆଜି ଖାଇ ପିଇ ପିକ୍ ଶୋଇ ପରିଲୁଣି ଶୋଇକି ଉଠି ପରଲୁଣି।
ଏତେ ଜଲ୍ଦି କଣ ତମର ଆଜି କଣ କରିଥିଲ କି ଖାଇଆ?
ଆମର ଆଜି ହେଇଥିଲା ଭାତ ହେଇଥିଲା। ଚୁନା ମାଛ ବେସର ହେଇଥିଲା।
ଆଉ ସେ କଣ ଗୋଟେ ଶିମ ମଞ୍ଜି ନାଇଁ ନାଇଁ ସରି। ହିମ୍ବ ମଞ୍ଜି ନୁହଁ ପଣସମଞ୍ଜି। ଖଡ଼ା ଏସବୁ ପକେଇକି ତର୍କାରୀ ହେଇଥିଲା। ବାଇଗଣ ଭଜା ହେଇଥିଲା ଆମ୍ବ ଆଉ।
ସୋଇଚ କି?
ହଁ।
ଆଉ ସବୁ ଙ୍କଅଁ କରୁଛନ୍ତି ଘରେ ପୁଅ?
ହଁ ସମସ୍ତେ ଅଛରି ରବବାର ତ ଆଜି ଛୁଟି ଘରେ ଅଛନ୍ତି ଖେଳୁଚନ୍ତି ଆଉ। ଛୋଟ ପିଲାମାନେ ଆଉ।
ଆଉ ସୁବୁ ଘରେ କେମିତି ଅଛନ୍ତି ଭଲ?
ହଁ ଭଲ ଅଛନ୍ତି। ଆଉ ତମ ଘରେ ସବୁ କଣ କରୁଚନ୍ତି?
ଖାଇୟାକୁ ବସ୍ଛନ୍ତି ମାମା ବି ସେଇଟି ବସ୍ଚନ୍ତି ଆଉ ତାଙ୍କୁ ଦଉଚିଲି। ଖାୟାଲୁ।
ଏଁ ହ ହ ଆଉ ସନ ଭାଇ କଣ କରୁଛି?
ଆନ୍ଦ ଭାଇ ତ ଗଡ଼ୁଚି ଏଇଠି ଶୋଇବ ଆଉ।
ଅହଁ ନିଦ ଆସିଲାଣି ତାକୁ ଆଉ।
ଆଉ ଆମ ଇଆଡ଼େ କେବେ ଆସିବ?
ଉଁହୁଁ ଯିବା କେବେ ଯିବା ତମର୍ ସେପଟେ ପରା ବାଲିଯାତ୍ରା ହଉଚି ବାଲିଯାତ୍ ତ୍ରାକୁ ଯିବା ଆଉ।
କଣ କହିଲେ?
ମାଁ।
ଙ୍କ କହିଲୁ।
ତେଠି ବାଲିଯାତ୍ରା ପାଇଁ ତ ଆହୁରି କେଦ୍ ଦିନ୍ ରହିଲାଣି ଆଉ କଣ ଯାଇକି ପାଞ୍ଚ୍ ଛଅ ମାସ୍ ପରେ ଆସିବ।
ହଁ ଆଉ ଙ୍କ ଅଛି କି ତା ପୂର୍ବୁରୁ ଆଉ କିଛି ପର୍ବ ହଉଚି।
ଆଥାଉ ଆସିବ ନା ଦଶହରା ଅଛି ଆସିବ।
ହ ଦଶହରାକୁ ଯିବା ଦଶହରା ମେଢ଼ ଦେଖିକି ବୁଲିକି ଆସିବା ଆଉ।
ଭସାଣି ଜାଉଚନ୍ତି ଓଡ଼ିଆ ଘରେ।
ହଁ।
ଆମ କଟା ହଉ ସବୁବେଳେ ହୁ କି
ଆଁ ହାଁ ହାଁ
ଆଉସୁ ଲାମ ପାଇଁ ସରୁ କଣ କରୁଛ।
କଣ କହିଲ?
ମୁଁ କହିଲି ମାମୁ ମାଇଁ ସବୁ କଣ କରୁଛନ୍ତି?
ହଁ ଅଛନ୍ତି ତଳେ ଅଛନ୍ତି ମୁଁ ଛାତ ଉପରୁ ଟିକେ ପଳେଇ ଆସିଲି। ପବନ ହଉଛି ତ ମେଘୁଆ କରିଛି।
ଓହୋ ତମ ଆଡେ ବର୍ଷା ଫର୍ଷା ହଉଛି ତା ହେଲେ।
ବଡ଼
ବର୍ଷା ପକେଇଲାଣି ଏବେ ହାଲୋ। ହାଲୋ। ହାଲୋ। ହାଲୋ।
ହାଲୋ ହାଲୋ।
ହାଲୋ।
ହାଲୋ।
ହାଲୋ ମୁଁ କହିଲି ଆମ ଆଡେ ବର୍ଷା ପକେଇଲାଣି।
ଯୋଉ ହଁ ଆମର ତ ଖରା କରିଚି ଆଜି ଗୁଳି ଗୁଳି ଲାଗୁଚି ଆଉ।
ହଁ ସକାଳୁ ଗୁଳୁମୁଳି ହଉଥିଲା କିନ୍ତୁ ଏବେ ବର୍ଷା ହେଲା ଏଇ ଜଷ୍ଟ ସାଙ୍ଗେ ସାଙ୍ଗେ।
ଭଲ ଭଲ ଆମ ଆଡେ ଗୋଟେ ଦିନ ପକେଇଲା ଚାରଟା ବେଳକୁ ତାପରେ ରଇଗଲା।
ହଁ ନାଇଁ ବର୍ଷା ଟା ହବା କଥା ଗରମ କେତେ ଜୋରେ ହଉଛି ନା।
ହବା ଆଉ। ଆଉ ସବୁ ପଢା ପଢି କେମିତି କଣ ଚାଲିଚି?
ହଁ ଚାଲିଛି ପଢାପଢି ଆଜି ତ କଲେଜ ଛୁଟି ଅଛି କାଲି ଯାହା ହବ ଇଣ୍ଟନସିପ ପ୍ରୋଗ୍ରାମ ଅଛି।
ସେଇ ଯୋଉ ଇଣ୍ଟର୍ନସିପ୍ ପାଇଁ। ଇଣ୍ଟର୍ନସିପ୍ ପାଇଁ।
ହଁ ସେଇ
ଆହଁ ଆମର ବି ତ କାଲିଠୁଁ ଯିବୁ ଆଉ ସେଠିକି ହୁଁ ହୁଁ ଆଉ ରଜରେ ଆଉ ରଜରେ କେତେଟା ଡ୍ରେସ୍ କରିଥିଲୁ।
ରଜରେ ମୁଁ ଗୋଟାଏ ଡ୍ରେସ୍ କରିଥିଲି।
ହ
ହୁଁ କରିନଥିଲି ସେମତି କିଛି ଖାସ୍ କରିନଥିଲି।
କାଇଁ।
ହଁ ଏମତି କରିନଥିଲି ଆଉ।
ହୁଁ ଆଉ ତମର ବା ଗାଁରେ ମକ ମକର ଯାତ୍ରା ହଉଛି ମକର ଯାତ୍ରା କେବେ ହଉଛି ବା ତମର କେବେ ହଉଛି।
ହଁ ସେଇଟା ଆମର ଜାନୁଆରୀ ମାସରେ ହବ ମକର ସଂକ୍ରାନ୍ତିରେ।
ଆଛା ଆଚ୍ଛା ଏଇ ବର୍ଷ ତ ଯାଇ ହେଇନି ଆଉ ଆର ବର୍ଷକୁ ଦେଖିବା ଯିବୁ ଆଉ।
ଏଇ ବର୍ଷ ହଁ ଆସିନ ତ ଏଇ ବର୍ଷ ଆଉ।
ଅହୋ ଆଉ ହୁଁ।
ମିସ୍ କଲୁ ଆମେ ତମକୁ।
ହୁଁ, ହୁଁ, ଆଉ। ଯୋଉ ଆସିଥିଲା ଲାଷ୍ଟଥରକ ବାଲିଯାତ୍ରା କୁ ଭଲ ଲାଗୁଥିଲା ନା ନାଇଁ ଯାତ୍ରା?
ଡାକ୍ତରାଣୀ ଭଲ ଲାଗିବନି ବାଲିଯାତ୍ରା
ହଁ ମାନେ ଆମର ମେଳା ଟାଇପ ର ହଁ ସେମିତି ପଳେ ସେ ଯୋଉ ଅ କଣ ନାଟକ ଘରିକା କରନ୍ତି ସେଇଗୁଡା ଖାଲି ହୁଏନି ଆଉ।
ହଁ ସେଇଟା କେବଳ ଗାଁ ଗହଳିରେ ହୁଏ।
ହୁଁ
ଏଇ ଆମ ଗାଁ ପଟେ ପୌରାଣିକ ହେଲେ ସେପଟେ କଣ ସାଂସ୍କୃତିକ।
ହଁ ଗୋଟେ ସେଇ ଓଡ଼ିଶୀ ଡ୍ୟାନ୍ସ କି କଣ ମେଲୋଡି ଟାଇପ ର ହୁଏ ଆଉ।
ହଉ ହୁଏ କିନ୍ତୁ ଆଉ।
ଆଉ ହୁଁ ଆଉ ଗାଁ ରେ ଯୋଉ ଆମ୍ବ ଗଛ ହରିକା ସବୁ ସରିଗଲାଣି ଆମ୍ବ ନା ଅଛି?
ନାଇଁ ସରି ଆମ୍ବ ଆମ୍ବ ସବୁ ସରିଗଲାଣି ଆଉ ନାହିଁ ଆମ୍ବ।
ହଁ
ଏମିତି କାର ଅଛି କୋଉ ଗୋଟେ ଗୋଟେ ଦିଟା ଗଛରେ କିନ୍ତୁ ସବୁ ଗଛରୁ ପ୍ରାୟ ଗଛରୁ ସରିଗଲାଣି।
ଆ ତମର ସେ ଆମ୍ବ ଗୁଡାକ ନାଏଁ କଣ ଯେ ସବୁ ଅଛି ମା ଗଛରେ?
ସେଇ ସବୁ କଲେମୀ ଆମ୍ବ ଗୁରାକ ଅଛି।
ଅହ କଲମୀ ଆମ ଆମ ଆଡି ଦିଟା ପଠୋଉନ?
ତମେ ଆସୁନ ନେଇକି ଯିବ ତମେ ଆସୁନ ନେଇକି ଯିବ।
ଆ ଖାଇବୁ ବୋଲି ଯିବୁ ଗାଁକୁ ନେଇକି ଆସିବୁକି?
ଆଉ ଆଉ କେମିତି ହବ।
ଆସିବାକୁ ପଡିବ?
ବରପ ସେ ପାର୍ସଲ ଦବ ନା ଆଉ ସେ ପୁଣି କ
ତମେ ଆସିବା କଥା ନା ଆଉ।
ଯିବୁ ଆଉ ଯେମିତି ହେଲେ ଏଇଥର କ ଯିବୁ ଅପଯାତ୍ରାକୁ।
ହଁ ଆସିବ ଯେମିତି ହେଲେ ତ ଆସିବ ଆସିବାକୁ ବାଧ୍ୟ। ଆଉ କଣ ରୋଷେ କଲେଜ କାଲି ମେସେଜ୍ କରିନାହାନ୍ତି ଗ୍ରୁପରେ ମେସେଜ୍ କରିବେ।
ତଥାପି କେତେବେଳକୁ ଯାଅ କେତେବେଳକୁ ଯୁ
ନାଇଁ ଆମେ କେବେଳେ ଦଶଟାରେ ଯାଉ ଆମେ ସବୁବେଳେ ଦଶ ଟେ ରେ ଯାଉ କିନ୍ତୁ କାଲି ମାନେ ଆମର ଏଇ ଇଣ୍ଟରସିଟି ଟା ଅଙ୍ଗନବାଡି କେନ୍ଦ୍ର ଆଡେ ଯିବ।
ଅଙ୍ଗନବାଡି କେନ୍ଦ୍ର ଗୁଡାକ ସବୁ ସକାଳୁ ଖୋଲି ଯାଉଛି।
ହୁଁ
ସେଇଥିପାଇଁ ଆମକୁ ଟିକେ ଶୀଘ୍ର ଯିବାକୁ ପଡିବ। ଗୋଟେ ହେଇଥିଲେ ହଁ ଲେଟ ରେ ଯାଇଥିଲେ ଚଳିଥାନ୍ତା ବହୁତ ଅଙ୍ଗନବାଡି କେନ୍ଦ୍ରକୁ ଯିବାକୁ ପଡିବ ନା। ସେଥିପାଇଁ ଟିକେ ଶୀଘ୍ର ଯିବାକୁ ପଡିବ ଆଉ।
ଆ୍ଛା
ତଥାପି ଯିବ।
ସେଇଠି ଯାଇକି ତାଙ୍କ ଅଙ୍ଗନବାଡି ଦିଦିଙ୍କ ସହିତ କଥାବାର୍ତ୍ତା ହବ ଆଉ ତାଙ୍କୁ ପଚରା ପୁଚୁରି କରିବ ଏଇଆ ତ?
ହଁ ସେଇଆ। ଯାଇକି ଅଙ୍ଗନବାଡି ଦିଦି
ବୋଲିନି
ନାଇଁ ସେମିତି କିଛି ନାହିଁ ନାଇଁ କୋଶ୍ଚିନ୍ ଖାଲି ମାନେ ଅଙ୍ଗନବାଡି ଦିଦିଙ୍କୁ କିଛିଟା କୋଶ୍ଚିିନ ପଚାରିବି ମାନେ ସେଇ ଅଙ୍ଗନବାଡି ବି ବିଷୟରେ ଜାଣିବା ପାଇଁ ସେଇଟା ଭଲ ଚାଲିଛି ନା ନାଇଁ?
ଓ ହ ଆମର ବି ସେଇଟା ଏଟା ଥିଲା ଯେ ଆମକୁ କିନ୍ତୁ ସେଡା ଦିଆହେଇନି କିଛି।
ଓହ କାହାର କୋଉ ବିି ସମସ୍ତେ କଣ ଅଲଗା ଅଲଗା ରହୁସନ୍ତି ନାଁ ଆଉ।
ହୁଁ ଆଉ କେତେ ଆଉ ସମସ୍ତେ ଉଠି ଗଲେଣି ନା ତୁ ଏକା ଉଠି ଯାଇଚୁ?
ନାଇଁ ସବୁ ବର୍ଷାହେଲାଣି ଭଲ ତମ ଆଡ଼େ ହଉନି ବର୍ଷା?
ନାଇଁ ବା ଖରା ହେଇଛି। ନା ଆମର ପରୁହାଁ ଯାଇକି ଚା ହଁ ହଁ ପଠାଅ ପଠାଅ। ଆମର ପଅରଦିନ ଯାହା ଚାରିଟା ବେଳେ ଟିକେ କାଚି ଦେଇଥିଲା। ହଁ ନିହାତି। କହଲି ହଁ ନିହାତି ଜଲଦି ଜଲଦି ପାର୍ସଲ କର।
ହୁଁ ଏବେ କୋଉ ବସ୍ ଅଛି ସେଇ ବସରେ ପାର୍ସଲ ପଠେଇଦେଇଥିବି।
ଓ ବସ ଜଉଟା ଥିବ ଆଉ ତମର ସେଇପଟୁ ଯଉଡ଼ା ଆସୁଥିବ ମତେ କଣ ଜଣା ଅଛି ନା କଣ?
ମତେ ବି ଜଣା ନାହିଁ ବସ୍ କଥା ଯାଇକି ପଚାରିକି ବୁଝିଲେ ହବ ଆଉ।
ଓ ହଉ ଜଲ୍ଦି ପାର୍ସଲ ପଠାଅ ଆଉ ମୁଁ ଚାଲଲି ଆଉ।
ହଉ ହଉ ଆଉ।
ହୁଁ ଜଲଦି ଜଲଦି ପାର୍ସଲ ପଟାଅ।
ହଁ ହଁ ହଁ ହଁ।